ହଁ ଆଉ ଫୋନ ଆପଣ କରିଥିଲେ କି?
ହଁ ମୁଁ କହିଲି ଦେଖା କଣ କରୁଛନ୍ତି?
ଆମେ ତ ବସିଥିଲ ନ
ହଁ ଏବେ କଣ କରୁଥିଲେ?
ଆଉ ବସଥିନୁ ଆଉ ଖାଆ, ପିଇବା, ଜଳଖିଆ ଖାଇ ଖୁଆକିନା, ବସଥିନୁ ଟିକେ ଆଉ।
ଓହୋ ଦେହପା ଭଲ ଅଛି।
ହଁ ସେମିତି ଦେହ ଭଲ ଅଛି, ଆଉ କିଛି ଖରାପ ନାହିଁ ଭଲ ଅଛି, ଠାକୁରଙ୍କ କୃପାରୁ।
ଦେହ ପା
ହ୍ୟାଲୋ। ହ୍ୟାଲୋ।